ହଁ ମୋ କଥା ଶୁଭୁଛି?
ହଁ କୁହ।
ହୁଁ କଣ କରୁଛ ସାଙ୍ଗ?
ଏଇ ବସିଛି ଆଉ ସନ୍ଧ୍ୟା ଦେଇକି ଆସିଲି ବସିଛି ଆଉ।
ହୁଁ ହୁଁ ଧାର୍ମିକ ଛୁଆ ଟା ତମେ ଆଉ।
ସେତେଟା ନୁହଁ ସେମିତି ଆଉ ଦେଇ ଗୋଡ ଟା କଣ ହେଇଗଲା ତ ପଡିଗଲେ। ସେଥିପାଇଁ ଆଉ।
ଓହୋ ମୁଁ ବସିଛି ଆଉ।
କଣ ଖାଇଛ କଣ?
ଆଜି ମୁଁ ଆଜି ଖାଇଛି ଭାତ ଡାଲି ମିକ୍ସଚର‌ ମାନେ ପରିବା ପଡିକି ତରକାରୀ ଗୋଟେ ମିକ୍ସ ହୁଏ ଘାଣ୍ଟ। ଘାଣ୍ଟ ତରକାରୀ ଆଉ ହୋଉଛି ଛତୁ ଆଉ ଭେଣ୍ଡି ଭଜା ଆଉ ଡାଲି ଆଉ ଆଳୁ ଭର୍ତା ଆଉ।
ଭଲ ଆଉ।
ହୁଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ମା ଏଇ ସନ୍ଧ୍ୟା ଦେବେ ବୋଲି ଭାଆ ଯାଇଥିଲେ ସନ୍ଧ୍ୟା ଦେଇକି ଆସିଲେ।
ଦିଦି ଏଇଠି ବସି ଚନ୍ତି ଆଉ ବଡ ମା ଏପଟେ ଅଛନ୍ତି ଆଉ।
ସମସ୍ତଙ୍କ ଦେହ ଭଲ ନା ଘରେ?
ହଁ ସମସ୍ତଙ୍କ ଦେହ ଭଲ ତମର? ତମର କଣ କରୁଛନ୍ତି ସମସ୍ତେ?
ଘରେ ସମସ୍ତେ ବସିଛନ୍ତି ଆଉ ସନ୍ଧ୍ୟାବେଳ ନା।
ହୁଁ।
ଆଉ କଣ ଖାଇଲ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ମୁଁ କିଛି ଖାଇନି। ତମେ ସନ୍ଧ୍ୟାବେଳେ କଣ ଖାଇଛ?
ବ୍ରେଡ଼୍ ଚପ୍।
ଆ ବଢିଆ।
ଆକ୍ଚୁଆଲି ଏଇ ଯୋଉ ପାଗଡା ହଉନି ନା ବର୍ଷା ବର୍ଷା ପାଗଡା ଦେଖେଇଛି। ହଁ। ଓଡିଆ ଖାଇବା ତ ପାଗ ଦେଖି ବେଶି ଖାଆନ୍ତି ଆଉ ଯେମିତି ଗରମ ଦିନେ ହେଲେ ପଖାଳ। ଦଇପଖାଳ ଟା ଟିକେ ଅଧିକ।
ଦହିପହାଳ ମାନେ ଗାଧାଳେ ଦହିପଖାଳଟା ପୁରା ମୁଖ୍ୟ ଖାଦ୍ୟ।
ହୁଁ ଜଗନ୍ନାଥଙ୍କର ବି ମୁଖ୍ୟ ଖାଦ୍ୟ।
ହୁଁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ପଖାଳ।
ତାଙ୍କ ଖାଦ୍ୟ ଭିତରେ ଗୋଟିଏ ଅଛି ପଖାଳ।
ହୁଁ।
ଆଉ ପଖାଳ ଗୋଟେ ଦିବସ ବୋଲି ଅଛି ଗୋଟେ ଜାଣିଛ ନା ନାଇଁ?
ହୁଁ।
ସେହିଦିନ ପଖାଳ ଖାଅ ନା ନାହିଁ?
ହଁ ସେଦିନ ତ ସବୁଦିନ ପଖାଲ ଭାତଜେ ସେଦିନ ଟିକେ ଅଧିକ ଏକ୍ସଟ୍ରା ସ୍ପେସିଆଲ୍ ଆଉ
ହୁଁ ପଖାଳ ସହିତ ଆଉ କଣ କଣ ଖାଇବା ଭଲ ଲାଗେ?
ପଖାଳ ସହିତ ବାଇଗଣ ଟମାଟୋ ପୋଡା ବଡ଼ିଚୁରା, ମାଛ ଭଜା, ଚିଙ୍ଗୁଡି ଛେଚା ଆଉ ହେଉଛି ଆଉ ଆଳୁ ଭଜା, ଆଳୁ ଭର୍ତା
ତମର ଖାଇବା ଉପରେ ଚଏସ୍ ଟା ଭଲ।
ତମେ ମୁଁ ସବୁ ଆମ ସାଙ୍ଗେ
ମୁଁ ବି ଖାଏ ପଖା ନା ମୁଁ ଚିକେନ ମଟନ୍ ଖାଏ ନା ପଖାଳ ମେନ୍ ଖାଦ୍ୟ ତ ଏଇଗୁଟା ଆଉ ଆମ ଓଡିଆର ଓଡିଆର ଓଡିଶାର ଖାଦ୍ୟ ଗୁଡା ହିଁ ଭଲ। ଖାଇବେ ତ ଖାଇବେ ତାପରେ ଓଡିଆର ଖାଦ୍ୟ ଗୁଡା ଭଲ। ବିଜ୍ଞାନ ମାନ କହିଛନ୍ତି ବୈଜ୍ଞାନିକ ମାନେ କହିଛନ୍ତି ଓଡିଶାରେ ଯୋଉ ସବୁ ଖାଦ୍ୟ ଗୁଡା ଅଛନ୍ତି ଯେମିତି ସନ୍ତୁଳା, ଡାଲମା ଘାଣ୍ଟ
ଟିକେ ରୁହ ତମ ପରେ ଫୋନ କରୁଛି କାଟିଦି ଟିକେ ଟିକେ ରୁ